ଭାଉଜ।
ହଁ।
କଣ କରୁଚ।
ଏଇ ଉପରେ ବସିଛି ଆଉ କଣ କରିବି?
ଆ ଦେହ ଭଲ ଅଛି ନା?
ହଁ ଦେହପାଭଲ ଅଛି ଆଉ ଭଲ ଅଛି।
ସାନ ଭାଉଜ।
ସେ ତଳେ ଅଛି। ସେତେବେଳେ ତମେ ତମେ କଣ କରୁଛ ମୁ ଛାତ ଉପରେ ଆସ ବୁଲୁ ଯିବା ଥଣ୍ଡା ପବନ ଟିକେ ଦଉଛି ତ।
ମୁଁ ଘରେ ବଇଚି।
ଆଉ ଛୁଆଙ୍କୁ ପଢେଇଲି ଛୁଆଙ୍କୁ ପଢେଇଲି ପଢେଇ ପଢେଇ କିପାଖ ଆଠଟିେ ଦେଇେଇକି ଆଉ ଲେଖୁଥା ଦେଖେଇଦିବୁ ଲେଖିଦେଇକି ରଖିଦବା ଆଉ ହ ନଅଟା ପହେଲାଣି ଆଉ। ତ ବସି ପଡିବେ
ରଖିଦବା ଉପରାଟେ ଆଉ ହଁ।
ଓହୋ ଆଉ ଦେହ ଭଲ ଅଛି ନା?
ହୁଁ ଦେହ ପା ଭଲ ଅଛି। ଦେହ ଭଲ ଥଣ୍ଡା ଆଣ୍ଠୁ ଗଣ୍ଠି ଟିକେ ଏନେକା ଏସି ଫେସି ଲଗେଇଦଉଛନ୍ତି ଶୋଇଲା ବେଳକୁ ତା ଦେହରେ ଟିକେ ଥଣ୍ଡା ମଣ୍ଡା ହେଇଯାଉଛି ଆଉ।
ସକାଳୁ ଉଠିଲା ବେଳକୁ ଭାବୁଥିବ।
ହୁଁ ସକାଳୁ ନୁ ସେ ଅଧା ରାତିରେ ମୁଁ ବନ୍ଦ କରିଦଉଛି ସକାଳୁୁ ସେ ଫ୍ୟାନ ତଳେ। ସେ ନିଜେ କମଳ ଘୋଡେଇପଡିବେ କମଳ ଘୋଡେଇ ଶୋଇ ପଡିବେମୁଁଧର ଆମେ ଧରର୍ଫାଙ୍କାରେ ଶୋଇଥିବୁ। ସସି ନିଜେ ଶୋଉଥିବେଆମେ ସିବୁ ବନ୍ଦ କରିଦେ
ଆଉ କଣ ଆଜି ଖାଇବାକୁ କଣ କରୁଛ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଭାଉଜ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ